ହ୍ୟାଲୋ।
ହଁ କଣ କରୁଛନ୍ତି? ଏଇ ବର୍ଷା ହଉଛି ସେ ଘରେ ବସେଇ ଆଛି ଆଉ।
ଅ ହ।
ଆଉ କଣ କୁହ?
ଆଉ କଣ କୁହ?
ହଁ କହୁନ କଣ ସବୁ କରୁଛନି ଏଇନା ଘରେ? ଆଉ ପ ଖାଇକି ଆଇି ଆଉରି କଣ ଆଛା
ହୁଁ। ତମେ ଖାଇ ସାଇଲଣି?
ନାଇ ମଁ ଖାଇବା ଟାଇମ ହେଇନି। ଆଉ? ନାଇଁ ନାଇଁ
ଆଉ ଆଉ କଣ କେମିତି ରଜ ଗଲା କଣ କେମତି କଲ ପାଳନ?
ହଁ ଆମ ରଜରେ ବୁଲାବୁଲି ହେଲା। ଦୋଳି ବି ଖେଳାହେଇଛି।
ହୁଁ।
ହୁଁ।
ଆଉ ରଥଯାତ୍ରା ଆଇଲାଣି କଣ କେମତି କୁହ ତା ବିଷୟରେ?
ଉଁ।
ରଥଯାତ୍ରା ଆଇଲାଣି କଣ କେମିତି କୁହ ତା ବିଷୟରେ? ତମ ଆଡେ କେମତି କଣ ହୁଏ?
ହଁ ଆମ ଆଡ଼େ ତ ସେଇ ରଥଯାତ୍ରା ଆମର ଏବେ ଆଣିଛନ୍ତି କାଠ ଆଣିଛନ୍ତି ରଥ ପାଇଁ। ଆଉ ଏବେ କା କାଠ ଆଣି ସାରିଲା ପରେ ଠାକୁରଙ୍କର ରଥ ବି ହବ, ଚାଲିଛି ର ଥ ବି ଅଧା କାମ ଚାଲିଛି ତଳ କାମ ହେଇସାରିଲାଣି ଉପର କାମ ଚାଲିବ ଆଉ।
ଓହୋ।
ପ୍ରାୟ ସରିବା ଉପରେ।
ଉଁ ହୁଁ।
ହୁଁ ଆଉ ତାପରେ ଆମର ଏବେ ସ୍ନାନ ପୂର୍ଣ୍ଣିମା ଯାଇଛି।
ହୁଁ।
ଆଉ ଆମର ତାପରେ ରଥଯାତ୍ରା ଆରମ୍ଭ ହେବ ଆର ମାସରୁ। ହୁଁ।
ଓହୋ। ଉଁ ହୁଁ।
ଆଉ ରାତିରେ କଣ ସବୁ ଖିଆପିଆ ହବ?
ଭାତ ଖାଇବା ଆଉ କଣ ଖାଇବା।
ଓହଁ ଏବେ ତୁମେ କଣ ପଢ଼ାପଢ଼ି କରୁଛ ନା କରୁନ କିଛି ଆଉ?
ପଢୁଛି ପ୍ଲଷ୍ଟୁ ସେକେନ୍ଡିଅର୍।
ଆଚ୍ଛା।
ତମେ କଣ ପଡୁଛ?
ମୁଁ ଏବେ ମାଷ୍ଟର ଚାକିରି କରୁଛି ପଢୁନି ଆଉ।
ଓହ।
ହଁ। କାରଣ ଏବେ ରହୁଛି ନା ବହୁତ ଏଣ୍ଟ୍ରାନ୍ସ ତା ପାଇଁ ଯେମିତିକି ଆମ ନବମ ପରେ ଦଶ ଶମ ପଢ଼ିବା ପାଇଁ ଏ ପିଲା ଯାହଲେ ମିନିମମ୍ ମାର୍କ ଦରକାର। ଆଉ ତାପରେ ପ୍ଲସ୍ ଟୁ କରିକି ପୁଣି ପ୍ଲସ୍ ଥ୍ରୀ କରିକି ପିଜି କରିକି ତାପରେ ଡିଗ୍ରୀ କରିକି ପୁଣି ତାପରେ ମାଷ୍ଟର ପାଇଁ ପ୍ରିପ୍ୟାରେସନ ହେଲୋ।
ତା ପରେ ଯାଇଙ୍କି ଏବେ ଚାକିରି ହେଇଚି।
ଓହୋ ତାହଲେ ପଢାପଢି ଚାଲିଛି ତାହେଲେ।
ହଁ ଚାଲିଛି ଆଉ।
ଉଁ ହୁଁ।
ହୁଁ ଆଉ ଛୋଟବେେଳେ କଣ ସବୁ ଭଲ ଲାଗେ ଖେଳିବା ପାଇଁ?
ଆାଇ କଣ ଛୋଟବେଳୁ ତ ସବୁ ଖେଳ ହଉଥିଲା ଆଉ କାଇଁ ଏବେ ଆଉ ମନ ଲାଗୁଛି।
ହୁଁ ତଥାପି କଣ ସବୁ ଖେଳ ହୁଏ ଛୋଟବେଳେ?
ଏ ମାଟି ବାଲି ଗୋଡ଼ି ସବୁ ଛୁଆ ଖେଳା ଖେଳି ହୁଏ ଆଉ କଣ।
ମାଟି ଗୋଡ଼ି ବାଲି ମାନେ
ତମେ ଜଣେଇଥିଲ।
ଆରେ ମାଟି ଗଲୁ ବାଡି ମାନେ
ଆଉ କଣ ବଲ ଖେଳୁନ। ଫୁଟବଲ କ୍ରିକେଟ ଆଉ କଣ?
ଏଇରା ଛୋଟବେଳେ।
ହଁ।
ହୁଁ ହୁଁ ନାଇ ଆମର ବାଟି ଖେଳଉ। ଆଉ ଚକା ବାଡି ଖେଳୁ।
ହ ଆ ତାସ ଖେଳ।
ତା ସହିତା ଏବେ ଖେଳୁନା ଆଉ।
ଓହୋ ଆଉ କଣ ଖେଳ ହୁଏ?
ହଉ ଆମର ଠିକ ଗାଁରେ ତ କ୍ରିକେଟ ବି ସେମିତି ଖେଳ ହୁଏ।
ହଁ।
ନାଇଁ ମୁଁ କହିଲି ଆମର ଏଠେ କ୍ରିକେଟ ବି ଗାଁରେ ଖେଳ ହୁଏ।
ଓହୋ।
ଆଉ ଲୋଚା ଲୋଚି ବି ଖେଳ ହୁଏ। ଆମର ଆମର ଲୁଚାଲୁଚି ଖେଳଟା ଛୋଟବେଳେ ହୁଏ ଯେ ଆମର ତ୍ରିନାଥ ମେଳା ଯେ ଯଉଦିନ ଆରମ୍ଭ ହବ। ନୂଆ ଟେଣ୍ଟ କପଡା ବାଡେଇଥିବେ। ସେଦିନ ଆମେ ସାହି ପିଲା ବସିକି ଲୁଚା ଲୁଚି ଖେଳ ଷ୍ଟାଟ୍ ଆରମ୍ଭ ହେଇଯିବ ଆମର।
ଓହୋ ନୁଚା ନିଚି ଖେଳିବା ଆଉ।
ସମସ୍ତେ ସାଇଟା ଯାକ ପିଲା ବ ସେ ଲୁଚା ଲୋଚି ଖେଳ ଆରମ୍ଭ ହେଇଯିବ। ସେଇ ତିନି ଚାରି ଦିନ।
ହଁ।
ହଁ ପ୍ରସେସନ ହୁଏ। ହଁ ଆସୁଛି।
ଓହୋ।
ହୁଁ।
କେ କେତେ କଣ ନୋଉଛି?
ହଁ ନବ ଶ କହୁଥିଲା ଷାଠିଏ ସତୁରି ହଜାର।
ଓହୋ।
ହୁଁ।
ଆଉ କଣ କୁହ?
ଆଉ ତମର ସେଆଡେ କଣ ସବୁ ମାନେ ମେଳା ଯାତ୍ରା ଆଉ ଏମିତି ସେମିତି କିଛି ଫେମସ୍ ରେ ଅଛି ନା ନାହିଁ।
କଣ ଅଛି ସେ ରଥଯାତ୍ରା ଏବେ ହବ। ଆଉ ନ ଯାତ୍ରା ଯାତ୍ରା ଏବେ ଗଲା।
ହୁଁ ହୁଁ। ଯାତ୍ରାରେ କେମିତି କଣ ସବୁ ମାନେ ଗାଁ ବୁଲନ୍ତି?
ଏ ଠାକୁର ବୁଲନ୍ତି। କୀର୍ତ୍ତନ ଏଠୁ ଗୌଡ ବାଡି ପ୍ରଶେସନ।
କେତେ ରାତି ହୋଉ।
ରାତି ହେଇଯାଏ ସାଢେ ବାର ଗୋଟେ।
ଆଚ୍ଛା। ହୁଁ ହୁଁ।
ହୁଁ ହୁଁ।
ଆଉ ଯାତ୍ରା ଦିନ ବହୁତ ବୁଆବୁଲି ହୁଏ ବୋଧେ। ହଁ ବୁଲି ସାଂସ୍କତିକ ଏତେ ବୁଲା ବୁଲି ହୁଏନି। ହୁଏ ଆଉ।
ଜାଣିଥିଲ ତ ଆଉ।
ଆଚ୍ଛା। ହଁ।
ଆଉ କେ କଣ କଣ ଗଛ ଲଗେଇଛ କୁ
ନାମ ଆମର ବାଇଗଣ ଚାଷ ହେଇଥିଲା ଯେ ଆମର ଏପାଳି ଭଲସେ ପାଣି ଦିଆହେଇନି ଯେ ସେଥିପାଇଁ ଗଛ ଟା ବଢି ପାରିଲାନି। ଆଉ ତା ଛଡା ସାର ମାରିବାର ଥିଲା ଯେ ସାର ବି ମର ହେଇନି। ଦେଖିବା କଣ ହେଉଛି ବର୍ଷା ପାଗନ।
ଓହୋ।
ଏ କନ୍ଦମୂଳ ବାଇଗଣ ଆଳୁ ସାରୁ। ଆଉ ଏମିତି ସବୁ ଲାଗିଛି ଆଉ।
ଓହୋ।
ହଁ।
ଆଉ କଣ
ହେଲୋ।
ହୁଁ ହୁଁ ସବୁ ବୁଝେ।
ଆଉ କଣ କୁହ?
ହଁ ଭଲ ଭଲ।
ହୁଁ ହୋଁ।
ଆଉ ସେ ମେସେଜଟା ଆସିଲେ ଲାଇଟା କାହିଁ ବେକାର ଅନ୍ କରିଛ ବେକାର।
ଏଇଟା ଆମର କରାହେଇଛି ଆଉ। ଗୋ ଠୁସି ଆଉ।
ହଁ ହଁ ବୁଝିଲ ଆଉ।
ଓହୋ।
ଆଉ ତମ ଆଡେ କଣ ସବୁ ବାଇଗଣ ଚାଷ ଲାଗିଛି।
ହଁ ଆମ ଆଡେ ନାଗିଛି କନ୍ଦମୂଳ ଖୁମ୍ବାଆଳୁ। ନେବୁ ବୋଇତାରୁ।
ଆଉ
ଆଉ କଣ କୁହ।
ହୁଁ।
ହଉ ହଉ।
ଆଚ୍ଛା ଆଉ ଭାମା
ଆଚ୍ଛା। ଆମ ଘରେ ଏତେ ମଶା ହେଇଗଲାଣି ଖାଲି ଗୋଡ଼କୁ କାମୁଡ଼ି ପକଉଛନ୍ତି।
ଓ ମଶାଙ୍କ ପାଇଁ କଣ ନଗା।